ହଁ ଆଣ୍ଟି କୁହନ୍ତୁ।
ହଁ କଲ୍ ଟି କଟିଗଲା ମା ଆମେ ଯୋଗ ବିଷୟରେ କଥା ହଉଥିଲେ ନା। ଏଇ ମୁଁ ସେ ସ୍କୁଲ୍ କଥା କହୁଥିଲି କି ସ୍କୁଲ୍ ରେ ଆମେ ପ୍ର ସେଠି ଯୋଉ ପିରିୟଡ଼ ଆମର ରହୁଛି ସାତଟା ଲେଖା ପିରିୟଡ଼ ରହୁଛି। ପ୍ରତ୍ୟେକ ସରକାର ହଉ ବା ବେସରକାର ହଉ ପ୍ରତ୍ୟେକ ସ୍କୁଲ୍ ରେ ପ୍ରଥମ ପିରିୟଡ଼ ରେ ଯୋଗ ପିରିୟଡ଼ ରଖନ୍ତେ ତା ସହିତ ଶେଷ ପିରିୟଡ଼ ଟି ଆମର ଅ ଖେଳ ପିରିୟଡ଼ ପୂର୍ବରୁ ମା ପୂର୍ବରୁ ମାନେ ଗୋଟେ ପିରିୟଡ଼ ରଖନ୍ତେ ଏ ଅଧ୍ୟାତ୍ମିକ। ପିରିୟଡ଼ ଆଧ୍ୟାତ୍ମିକ ପିରିୟଡ଼ ଦ୍ଵାରା ପିଲାମାନେ ଜାଣିପାରିବେ ଯେ ଆମର ଆଧ୍ୟାତ୍ମିକରେ କଣ କଣ ଶିକ୍ଷା ଦବା ଦରକାରେ ବା ଶିଖିଲେ ଆଧ୍ୟାତ୍ମିକ ଦ୍ଵାରା ମଣିଷର ପରିବର୍ତ୍ତନ କଣ ହଉଛି। ଆଉ ଯୋଗ ଦ୍ଵାରା ଆମର ପରିବର୍ତ୍ତନ କଣ ହଉଛି ଏ ସବୁ ଧାରଣାରେ ଆମର ପିଲା ମାନଙ୍କର ମାନେ ଜାଣିପାରନ୍ତେ ଆଉ ଆଧ୍ୟାତ୍ମିକ ଲାଇନ୍ ରେ ଗଲେ ପିଲା କେବେ ବି ଅବାଟକୁ ଯିବେ ନାହିଁ ଅବିକା ପରିସ୍ଥିତିରେ ଦେଖ ବାପା ମା ପା ପିଲାମାନଙ୍କୁ ପାଠ ସାଠ ପଢେଇକିନା ମଣିଷ କରିଦଉଛନ୍ତି। ସେମାନେ ବାହାରକୁ ଯାଉଛନ୍ତି ଉଁ ପଇସା ରୋଜଗାର କରୁଛନ୍ତି। କିନ୍ତୁ ଦେଖ ବାପା ମା ବା ଘରେ ରହିକି ବା ଗାଁ ର ଗାଁ ରେ ରହିକି ତାଙ୍କ ମାନଙ୍କୁ ଦେଖଣ ମାନେ ଦେଖିବା ବି ଦେଖିବା ପାଇଁ ପିଲାମାନଙ୍କ ପାଖରେ ସମୟ ଆମେ ଯଦି ଆଧ୍ୟାତ୍ମି ଇଏରେ ଥିବା ତା ସହିତ ସେି ବା ମାନେ ନିଜର ପରିଶ୍ରମ ଦଳା ନିଜର କାମ କରି ତା ସହିତ ବାପା ମାଙ୍କୁ ସେ ଦେଖିପାରିବ। ମା ମାନେ ସେଟା ତାଙ୍କ ମାନଙ୍କୁ ଶିକ୍ଷା ଦିଆ ଆଧ୍ୟାତ୍ମିକ ଇଏରେ ଶିକ୍ଷା ଦିଆହେଲେ ଲୋକ ମାନଙ୍କୁ ଭଲ ଭାବରେ ସେ ମାନେ ପରିବେଶରେ ଚଳିପାରିବେ ଖାପ ଖୁଆଇ ଚଳିପାରିବେ ସେଇଟା ମୋ ମତ। ମାନେ ଆପଣ ମତେ ଏଇଟା କଣ ଅଛି ମୁଁ
ଦେଖନ୍ତୁ ଆଣ୍ଟି
ମଝିରେ ଦି ହଜାର ଚଉଦରୁ ଦି ହଜାର କୋଡିଏ ଭିତରେ ଲୋକମାନଙ୍କର ତ ଆଇଧ୍ୟାତ୍ମିକ ପ୍ରତି ଯାଉନଥିଲା ଯେ ଆମେ ପଇସା ଇନକମ କରିବୁ ପଇସା ପଛରେ ଗୋଡଉଥିଲେ ବୁଝି ପାରୁଛନ୍ତି ନା?
ଆଜ୍ଞା।
ଏବେଏଠୁ-କହିବାକୁ ଗଲେ ବହୁତ କିଛି ମାନେ ଏଇ କିଛି ବର୍ଷ ହେଲା ବହୁତ କିଛି ବଦଳି ଯାଇଛି ଯେମିତି ହ ହଠାତ କିଛି ନଥିବ ବାତ୍ୟା ବନ୍ୟା ମରୁଡି ଝଡ ତ ଆସୁଛି। ଲୋକମାନେ ଆମର ମାଳିକା ବଚନ ଆଣ୍ଟୀ ଗୋଟେ ଅଛି ଆପଣ ଜାଣିଛନ୍ତି? ତ ସିଏ ଭାବୁଛନ୍ତି କି ଦେଖନ୍ତୁ ମାଳିକା ବଚନକୁ ମଝିରେ ଲୋକ ମୁଁ ବି ନିଜେ ଦେଖିଛି ଏ ଆଗ ଅପେକ୍ଷା ତ ଏଇ କିଛି ବର୍ଷ ହେଲା ଲୋକମାନେ ବହୁତ ଆଧ୍ୟାତ୍ମିକ ହୋଇଛନ୍ତି। ସିଏ ଆମର ମାନେ କଣ ଠାକୁରଙ୍କ ନାମ ଜପ କରିକି ହଉ କିମ୍ବା ଠାକୁରଙ୍କ ଭଜନ କୀର୍ତ୍ତନ କରିକି ହଉ କିମ୍ବା ଗୋଟିଏ ଆମର ଓଡିଆରେ ଗୋଟିଏ ଚ୍ୟାନେଲ ଅଛି ଜୟ ଜଗନ୍ନାଥ ଚ୍ୟାନେଲ ମାଧ୍ୟମରେ ହଉ ତ ସେ ଜଗା- ଆମେ ପୁରୀ ଯାଉଥିଲେ ଠିକ୍ ଅଛି ଖାଲି ଆମର
ହଁ ପୁରୀ ଶୁଣ ମା ପୁରୀ ଯାଉଥିଲେ କିନ୍ତୁ ପୁରୀ ବିଷୟରେ ଜଗନ୍ନାଥଙ୍କର ଏତେ ଏ କାଦୁ ମାନେ କାମ ଥିଲା କି? ତ ତାଙ୍କର ଦିନକୁ କେତେ ପହର ହୋଉଛି ସେଇଟା ବି ଆମେ ଜାଣିନୁ ପାରୁନଥିଲ ଅବିକା ଜୟ ଜଗନ୍ନାଥ ଟିଭିରେ ଯୋଉ ସବୁ ଆସୁଛନ୍ତି ସୀତାରାମ ଆଉ ନ-ନମିତା ଅଗ୍ରୱାଲ ସେଟା ଯୋଉ ବାହାର କରିଛନ୍ତି ବହୁତ ଭଲ ବାହାର କରିଛନ୍ତି ମୋ ମତରେ। ସିଏ ତ ଅବିକା ମାନେ ସେଠାରେ ସେମାନେ ଜଗନ୍ନାଥଙ୍କର ପ୍ରତ୍ୟେକଟି ଜିନିଷ କି ପ୍ରତ୍ୟେକଟି ଜିନିଷ ପ୍ରତ୍ୟେକଟି କାର୍ଯ୍ୟ କେତେବେଳେ କଣ ହଉଛି ସେ ମା-କାର୍ଯ୍ୟ ସେ କାର୍ଯ୍ୟ ବିଷୟୀ ଚ୍ୟାଲେଞ୍ଜ ମା ଆମେ ଜାଣିପାରୁଛେ ଘରେ ରହିକି ଜାଣିପାରୁଛେ ଆଉ ଜଗନ୍ନାଥଙ୍କର ଯୋଉ ପ୍ରତ୍ୟକଟି ଦିନ ଉଁ ପତାକା କଢା ହୋଉଛି ପତାକା ଚଢା ହୋଉଛି ତା ସହିତ ଏକାଦଶୀ ଦିନ ତାଙ୍କର ଦୀପ ଚଢା ହୋଉଛି। ପ୍ରତ୍ୟେକଟି ଜିନିଷ ଆମେ ଦେଖ ଦେଖପାରୁଛେ ଜୟ ଜଗନ୍ନାଥଙ୍କ ଟିଭିରେ କିନ୍ତୁ ଏଇଆ ହେଲା ମୁଁ ମାନେ କଣ ଆ ସ୍କୁଲରେ ଦେଲେ ଏ ସବୁ ବା ତା ବା ସ୍କୁଲରେ ଦେଲେ ପିଲାମାନେ କିଛି ଶିଖି ପାରିବେ ନା ଶିଖି ପାରିବେନି?
ବୋହୁତ କିଛି ଆଣ୍ଟି ଶିଖି ପାରିବେ। ଦେଖନ୍ତୁ ଯେ ଆଧ୍ୟାତ୍ମିକ ଇଏରେ ଗଲେ ଯେ ଲୋକ ଭାବୁଥିବେ ଯେ ଆଧ୍ୟାତ୍ମିକ ଯଦି ସ୍କୁଲରେ ପାଠ ପଢା ହବ ମୋ ଛୁଆ ତ ବାବାଜୀ ହେଇକି ବୁଲିବ। କିନ୍ତୁ ସେଇଟା ଭୁଲ କଥା। ଯେ ଆଧ୍ୟାତ୍ମିକ ମାନେ ଖାଲି ବାବାଜୀ ହେଇକି ବୁଲିିବା ନୁହେଁ କେତେଜଣ ଭ ଭଣ୍ଡ ବାବାଜୀ ବି ବୁଲୁଛନ୍ତି କେବଳ ମାନେ କଣ ସତ ଯଉ ବାବା ଙ୍କ ଅଛନ୍ତି ତାଙ୍କ ନାଁ କୁ ଖରାପ୍ କରୁଚନ୍ତି ଆପଣ ଦେଖିଥିବେ ମଝିରେ ବହୁତ୍ କିଛି ବାବାଙ୍କ ନାଁ ମାନେ ଏତେ ବାହାରିଲା ଯେ ଲୋକମାନଙ୍କ ମଝିରେ ଠାକୁରଙ୍କ ଉପୁରୁ ବିଶ୍ଵାସ ହିଁ ଉଠି ଯାଇଥିଲା। କିନ୍ତୁ ସେ ବିଶ୍ଵାସ ଟା ଜ-ଜୟ ଜଗନ୍ନାଥ ଟିଭି ମା ମାଧ୍ୟମରେ ପୁଣି ଫେରି ଆସିଚି ବୁଝିପାରୁଚନ୍ତି ଜ-ଆ- ଏବେ କା ଇଏରେ ଦେଖନ୍ତୁ ରାମ ନବମୀ ହଉ କିମ୍ବା ଯଉ ରାଜାଙ୍କର ହଉ କିନ୍ତୁ ଏସବୁ ସତ୍ତ୍ୱେ ଆମର କଣ ହଉଚି ନା ଆଧ୍ୟାତ୍ମିକ ଯଉ ଭାବନା ଟା ଜାଗ୍ରତ ହଉଚି। କିନ୍ତୁ ମୁଁ କହିବା କଥା ଏ ଯଉ ବେଳେ ବେଳେ କଣ କରୁଚି ନା ଇସ୍କନ୍ ଧରମ୍ ମନ -ମନମୁଖୀ ଯଉ ସବୁ ପର୍ବପର୍ବାଣୀ ପାଳୁଚି ତା ଜଗନ୍ନାଥ ପ୍ରେମୀ ମାନଙ୍କୁ ବହୁତ୍ ମାନେ କଣ କହିଲେ ଇଏ କରଉଚି।
ହ
ମାନେ ମନ ଇଚ୍ଛା ଅଧିନରେ ରଥଯାତ୍ରା କରୁଚି ଯଉଟା ହବା କଥା ନୁହେଁ।
ଆମେ ଓଡ଼ିଆ ସଂସ୍କୃତି ଆମର। ବୁଝିପାରୁଚନ୍ତି ନା।
ଆଜ୍ଞା।
ଯଦି ଆଧ୍ୟାତ୍ମିକ ଶିକ୍ଷା -ଶିକ୍ଷା ଦିଆଯାଏ ଗୋଟିଏ ପିଲାକୁ ତାର ନୈତିକ ମୂଲ୍ୟବୋଧ ହବା ସହିତ ସାମାଜିକ ବୃଦ୍ଧି ସେ ଯଉ ଏବେ ଦେଖନ୍ତୁ ଲୋକମାନେ ଗୋଟେ ପୁଅ ତା ବାପା କୁ କିଭଳି ସମ୍ମାନ ଦଉଚି ସେଇଟା ବି ସେ ଭୁଲି ଗଲାଣି ଗୋଟେ ବଡ ଲୋକ
ଆଜ୍ଞା ମୁଁ ସେ- ମୁଁ ସେଇ କଥା କହୁଚି ସେଇ କଥା ତ କହୁଚି। ଚି ଅବିକା ପ୍ରତ୍ୟେକଟି ଘରେ ଦେଖିବା ପ୍ରାୟେ ପ୍ରତ୍ୟେକ ଟି ଘରେ ଲୋକମାନେ ଉଁ- ମାନେ ଏଭଳି ଆମେ ଶିକ୍ଷା ଦେଇଚେ କି ଯାହା ଫଳରେ ଏତିକି ବାପା ମାଙ୍କୁ ସେମାନେ ଏ ବୃଦ୍ଧା ଆଶ୍ରମରେ ନେଇ ଛାଡି ଦଉଚନ୍ତି। ଆଉ ବାପା ମାଙ୍କୁ କଷ୍ଟ ଦଉଚନ୍ତି ଏବେ ଗୋଟେ ନିଉଜ୍ ରେ ଦଉଥିଲା। ତା ମାଆ କୁ ସେ ଏତେ ମାଡ ମାରୁଚ୍ ଚି ଛୁଆ ମତେ ଦେଖିକି କେତେ କଷ୍ଟ ଲାଗିଲା ମୁଁ ସେଦିନ ଚିନ୍ତା କଲି ଆମେ ଯଦି ଆମ ଛୁଆ ମାନଙ୍କୁ ଆଧ୍ୟାତ୍ମିକ କି କିଛି ଚିନ୍ତାଧାରା ଦିଅନ୍ତେ ସେ ତ ଭଲ ବାଟରେ ଯାଆନ୍ତେ ନା ସେ ଏଭଳି ହଅନ୍ତେ ନାହିଁ। ଏବେ ବି ଆମେ ଏ-ଏଭଳି ବୃଦ୍ଧା ଅବସ୍ ହେରା ଲୋକମାନଙ୍କୁ ସେ ମାନେ ବାପା ମା ମାନଙ୍କୁ ସେମାନେ ଏ-ଏଭଳି କଷ୍ଟ ଦିଅନ୍ତେ ନାହିଁ ନା।
ଆଜ୍ଞା ଆପଣ ଯଉଟା କହିଲେ ଠିକ୍ କଥା କହିଲେ ଏବେବି ଗୋଟେ ମାନେ କିଛି ଦିନ୍ ତଳେ ଗୋଟେ ନ୍ୟୁଜ୍ ଆସିଥିଲା କି ଗୋଟେ ବୟାଅଶୀ ବର୍ଷର ବୁଢୀ ମାଆ ଟାକୁ ସେ କଣ କରିଚି ନା ଜଙ୍ଗଲରେ ନେଇକି ଛାଡି ଦେଇଚି ସେ ଠିକ୍ ସେ ଚାଲି ବି ପାରୁନି ସେ ମା ସେ ମୋ କହିବା କଥା ଯେତେବେଳେ ସେ ପୁଅଟି ତାର ଛୋଟ ଥିବ ସେ ମାଆଟି ଯେତେବେଳେ ମାନେ ବୃଦ୍ଧ ହେଇନଥିବ ସିଏ ତ ଚାହିଁଥିଲେ ତା ଛୁଆକୁ ନେଇକି ଅନାଥ ଆଶ୍ରମରେ ଛାଡି ଦେଇଥାନ୍ତା ସିଏ କହିଥାନ୍ତା କାହିଁ ମୁଁ ତୋର କରିବି ବୁଝିପାରୁଚନ୍ତି ନା। ଏ-ଯଉ ସିଏ -ସିଏ ତ ଆଉ ଆଜ୍ଞା ଶୁଣନ୍ତୁ ଯଉ ସିଏ କଣ ନା ସିଏ ଠିକ୍ ଜାଣିଚନ୍ତି ଯେ- ଏ ହାତ ପାପ ଏ ହାତ ନିଏନି। ଯେମିତି କର୍ମ କରିବ ସେମିତି ଫଳ ପାଇବ ହୁଏତ ମୁଁ ଜାଣିନି ଠିକ୍ ସେ ରେ ମୋ କହିବା କଥା କର୍ମ ଅନୁସାରେ ଫଳ ଯଉ କୁହନ୍ତି ନାହିଁ ଯିଏ ପାପ କରିଥିବ ଏଇଠି ହିଁ ଭୋ- କୌଣସି ନର୍କ ଯନ୍ତ- ଯନ୍ତ୍ରଣା ଯଉଟା ଥାଏ ସେଇଟା ଏଇଠି ହିଁ ଆମକୁ ଭୋଗ କରିବାକୁ ପଡେ ବୁଝିପାରୁଚନ୍ତି ନା। ଯଦି ଆମେ ବ ଫଲୋ କରିଥିବା
ପୃଥିବୀ ପୃଷ୍ଠରେ ପୃଥିବୀ ପୃଷ୍ଠରେ ହିଁ ଆମକୁ ଭୋଗ କରିବାକୁ ପଡିବ। କିନ୍ତୁ ମୁଁ କହିବା ଥା ହେଲେ ବି ମା ହେଲେ ବି ପାପ ଡାହାଣ ହାତ ପାପ ବାମ ହାତ ନବନି କି ବାମ ହାତ ପାପ ଡାହାଣ ହାତ ନବନି। ତମେ ଯୋଉଟା କହିଲ ସେଟା ଠିକ କଥା କହିଲ ମା ଏଇଠି ଏଇଟା ହଉଛି ସ୍ଵର୍ଗ ଏଇ ଗୋଟାକ ହଉଛି ନର୍କ କିନ୍ତୁ ହାଲୋ।
ହଁ କହୁନାହାନ୍ତି।
ଏଇ ଏଇଠାରେ ହିଁ ଆମକୁ ସବୁ କିଛି ଭୋଗିବାକୁ ପଡିବ ଯାହା ଫଳରେ କି ଆମେ ବି ଜାଣିବା ଦରକାର କି ପିଲାମାନଙ୍କୁ ଏଭଳି ଟିକେ ଶିକ କିଛି ବି ହଉ ଅଳ୍ପକ ହଉ ଏ ଯୋଉ ବୃଦ୍ଧା ଆଶ୍ରମରେ ନେଇକି ଛାଡି ଦଉଛନ୍ତି ବାପା ମାଙ୍କୁ ଏତେ କଷ୍ଟ ଦଉଛନ୍ତି ବାପା ମା ପୁଣି ଛୋ ଛୋଟ ପିଲାବେଳେ ଯେତେବେଳେ ଛୋଟ ହେଇଥିଲେ ସେଇ ପିଲା ତାଙ୍କ ମାନଙ୍କୁ କିଭଳି ନାଳନ ପାଳନ କରୁଥିଲେ କିଭଳି ତାଙ୍କର ଅଳିଆ ଅଝଟି ସହୁଥିଲେ ବାପା ମା ଯେତେବେଳେ ବୃ ବୃଦ୍ଧ ହେଇଯାଉଛନ୍ତି ସେମାନେ ବି ଗୋଟେ ଛୋଟ ପିଲା ସହିତ ସମାନ ହେଇଯାଉଛନ୍ତି ତ ସେତେବେଳେ ଆମେ ତାଙ୍କ କାମ କରିବା ପାଇଁ କାହିଁ କାହିଁକି ନା ଆମେ ନିଜକୁ ନିଜ କୁଣ୍ଠାବୋଧ କରୁଛେ ଆମେ କାହିଁକି ବୁଝିପାରୁନି ସିଏ ବି ଆମର ଗୋଟେ ଛୋଟ ପିଲା।
ଆଜ୍ଞା। ତ ଦେଖନ୍ତୁ ମୁଁ କହିବା କଥା ଲୋକଙ୍କର ମାନସିକ ଚିନ୍ତାଧାରା ଏତେ ଇୟ ହେଇଗଲାଣି ଯେ ସିଏ କହୁଛି ମୁଁ ଏକା ବଞ୍ଚେଇବି ଦେଖୁଥିବେ ବାପା ମା ମାନେ ନିଜେ ଗୋଟେ ଧର କୋଉଠି ଅକେଜନ କୁ ଗଲେ କୌଣସି ଉତ୍ସବକୁ ଗଲେ ଆଗ ନିଜେ ଟିପ୍ ଟପ୍ ହେଇକି ପୁରା ବାହାରି ପଡୁଛନ୍ତି। ଛୁଆ ବାହାର ହେଲେ କେତେ ତ ନ ବାହାର ହେଲେ କେତେ ଯିଏ ତ ମୋ କହିବା କଥା ଯିଏ ନିଜ ଛୁଆକୁ ଜନ୍ମ କରରେ କିି ତାକୁ ଅନଉନି ଆଉ ସେ ତ ବାପା ମାଙ୍କୁ ଅନେଇବା ବୋଲି ଏଇଟା କେତେ ଦୂର ଆପଣ ଗ୍ୟାରେଣ୍ଟି ଦେଇପାରିବେ? ତା ଉପରେ
ସେଇ ତ ଅସୁବିଧା ହଉଛି ସେଇ ଗୋଟେ ଏଇ ସବୁ ଏଇ ସୁବୁ ଏଇ ସବୁକୁ ମା ବଦଳେଇବା ପାଇଁ କି ହେଲେ ଆମକୁ ସରକାରଙ୍କୁ ଏତିକି ରିକୁଏଷ୍ଟ କି ବା ଏତିକି ଅନୁରୋଧ ସେ ସ୍କୁଲରେ ଆଧ୍ୟାତ୍ମିକ ଗୋଟେ କ୍ଲାସ ରଖନ୍ତୁ ତା ସହିତ ପିଲା ସୁସ୍ଥ ଆଉ ସବଳ ରହିବା ପାଇଁ ଗୋଟେ ଯୋଉ ଇଏ ଯୋଗ କ୍ଲାସ କର ଗୋଟେ ରଖନ୍ତୁ।
ଆଣ୍ଟି ଶୁଣନ୍ତୁ ଆପଣ ଯୋଉ କହିଲେ ସରକାର ତ କରିବେ ଠିକ ଅଛି କିନ୍ତୁ ଆମେ କେବେ ଆମ ଆଡୁ ଚେଷ୍ଟା କରିଛେ କି ନାଇଁ ମୋ ଛୁଆକୁ ମୁଁ ଗୋଟେ ଭଲ ମଣିଷଟେ କରିକି ତିଆରି କରି ପାଠ ତ କାହା ଦ୍ଵାରା ହୁଏ ନ ହୁଏ।
ହଁ ସେଇଟା ପାଠ କଥା କହିଲିିନି ବା ମୁଁ କଣ କହିଲି ଭଲ ମଣିଷ କରିବାକୁ ହେଲେ ଆମକୁ ଶୁଣ ପ୍ରତ୍ୟେକଟି ପିଲା ତାଙ୍କ ବାପା ମା ଯେତେ ଏତିକି କଥା କହିବେ ସିଏ ନ ମାନି ପାରନ୍ତି ଯଦି ଗୋଟେ ଗୁରୁ ଗୋଟେ ଗୁରୁ ଯଦି କହିବେ ନାଇଁ ଆମ୍ବ ଗଛରେ ପଣସ ଫଳୁଛି ବୋଲି କି ପିଲା କହିବ କି ତା ବାପା ମା ଯେତେବେଳେ ପଢଉଥାଏ ସେଇଟା ମୁଁ ନିଜେ ଅନୁଭୂତି କରୁଛି।
ଆଜ୍ଞା।
ନାଇ ନାଇଁ ଆମ ଗୁରୁମା କହିଛନ୍ତି ଆଉ ଆମ ସ୍କୁଲ ଦିଦି କହିଛନ୍ତି କି ନାଇଁ ଏଇଗୋଟାକ ହିଁ ଠିକ ହବ ମୁଁ ସେଥିପାଇଁ
ଆଚ୍ଛା।
ମାନେ ସେଥିପାଇଁକା ଅନୁଭବ କରିକିନା ମୁଁ ସେଇଟା କହିଲି ଯଦି ସ୍କୁଲ ରେ ସେଇଟା ମାନେ କାର୍ଯ୍ୟ କରାଯାଏ ପିଲାମାନେ କିଛି ବି ନା କିଛି ଉନ୍ନତି ହବ।
ଆଚ୍ଛା। ତାପରେ ମତେ ଗୋଟେ କଥା କୁହନ୍ତୁ ଆଣ୍ଟି ଆଜିକା ଜେନେରେସ କେତେ ଜଣ ସନ୍ଧ୍ୟା ବେଳେ ପ୍ରାର୍ଥନା ଟିକେ କରୁଛନ୍ତି ଭଗବାନଙ୍କୁ ଡାକୁଛନ୍ତି?
ସେ ବେ କହିଲି ସେଟା ଆମେ ଘରେ ଘରେ ଏଇଟା କରିବା ନା ଏଇଟା ନିହାତି କରିବା ଦରକାରେ। ପ୍ରତ୍ୟେକ ବାପା ମାଙ୍କ ପାଖରେ ସମୟ ହିଁ ନାହିଁ ମୋବାଇଲ ପାଖ ସମୟ ପଖାଇଦେଲା।
ତ ଦେଖନ୍ତୁ ମୁଁ କହିବା କଥା ପ୍ରାର୍ଥନା ଯେ କରିବା ଆମର ଦିନସାରାର ଦୁଃଖ ଆମେ ଭଗବାନଙ୍କୁ ଜଣେଇବା ଯେହେତୁ ଆମେ ଭ ଭଗବାନଙ୍କ ସହିତ କେମିତି ଜଡିତ ହେଇପାରିବା ଆମ ଦୁଃଖ ସୁଖ ମାଧ୍ୟମରେ ହିଁ ଜଡିତ ହୋଇପାରିବା। ବୁଝିପାରୁଚନ୍ତି ନା? ଇବା କଥା ଆଉ ଆମେ ଆମ ଆଡୁ ଚେଷ୍ଟାଟା ଯଦି କରିବା ଆଜି ଆମେ ପ୍ରା ପ୍ରାର୍ଥନା କରୁଚେ କାଲି ସକାଳେ ଆଉ ଜଣେ ଏ କଣ କରୁଛି ପ୍ରାର୍ଥନା କରୁଚି। ସେଠୁ ତାଙ୍କ ଛୋଟ ଛୁଆ ଯେତେବେଳେ ନା ଯେତେବେଳେ ଛୁଆଟି ଠୁକୁ ଠୁକୁ ହେଇ ଚାଲୁଥାଏ କାଳେ ସେ ପଡିିଯିବ ବୋଲି ସେ କଣ କରୁଥାଏ ନା ପାଦ ଚାପି ଚାପିକି ଚାଲୁଥାଏ, ଠିକ୍ ଅଛି ସେ ପର୍ଯ୍ୟନ୍ତ ତ ତାର ତ ଗୋଡ ଉପରେ ବିଶ୍ଵାସ ନଥାଏ ନାଇଁ ମୋ ଗୋଡ ଅଛି ମୁଁ ତ ପଡିବିନି ମୁଁ ଚାଲିପାରିବି।
ଆଜ୍ଞା।
ଆମ ଭଳିଆ ହେଇଯିବ ଆରାମସରେ ଚାଲିପାରେ ମାନେ ଦୌଡି ବି ପାରେ। ସେଇ ପିଲା ଯେତେବେଳେ ଆଉ ଟିକିଏ ବଡ ହେଇଯାଏ ଦୌଡିିପାରେ କାହିଁକି? ନା ତା ଗୋଡ ଉପରେ ତାର ବିଶ୍ୱାସ ଆସିଯାଏ ଯେ ନାଇଁ ମୁଁ ଦୌଡିପାରିବି, ମୁଁ ପଡିବିନି ଏଠି ଚାଲିକି ଗଲେ ହଁ କିନ୍ତୁ ଦେଖନ୍ତୁ ସେଇ ଆମେ ପିଲା ଜନ୍ମକରିକି ବି ବୁଝିପାରୁଛନ୍ତି ନା? କିନ୍ତୁ ସେଇ ବିଶ୍ୱାସଟା ଆସିପାରେନି ନାଇଁ କାଲି ସକାଳେ ମୋ ପୁଅ ମଟା କି ମୋ ଝିଅଟା ଗୋଟେ ଭଲ ମଣି ଷଟେ ହେଇକି ଯାଇପାରିବ କାହିଁକି ନା ଆମର ବି କୋଉଠି ନା କଣ କୋଉଠି ଜାଗାରେ ଭୁଲ ହଉଚି ତାଙ୍କୁ ଶିକ୍ଷା ଦବାରେ।
ଆଜ୍ଞା।
ତ କି ଆମେ ବି ତାପରେ ଦେଖନ୍ତୁ ବହୁତ ଲୋକ ଅଛନ୍ତି ନିଜ ପିଲାଙ୍କୁ ଭୁଲ କୁ ନ ଦେଖିକି ଅନ୍ୟ ପିଲାର ଭୁଲ କୁ ସବୁବେଳେ ଦେଖନ୍ତି। ବୁଝିପାରୁୁ
ନା ନା ସେଇଟା ପ୍ରତ୍ୟେକେଟି ବାପା ମାଆଙ୍କର ଭୁଲ ନା ପ୍ରଥମେ ଆଗ ଦେଖ ନିଜ ପିଲା କଣ